ହ୍ୟାଲୋ
ହଁ କଣ କରଛ?
ଏଇଠି ଚାଉଳ ପକେଇଲାଣି ଭାତ ପାଇଁ ଆମର
ଆ ଆ ଲେଟ ରେ
ସୁବିଲାନୀ
ମୋର ଆଜି କଣ ଲେଟ ହେଲା ସବୁ ହେଇସାରିଲା ଖଲି ଭାତ ବସିଚି।
ଆମର ସଦାବେଳେ ଲେଟେ ଆମର ସଦାବେଳେ ବାରଟା ବେଳକୁ ଠିକ୍ ଚାଉଳ ପକେଇଲେ ସାଢ଼େ ଗୋଟେ ଭିତରେ ଭାତ। ଯେତେ ହେଲେ ଆମେ ଦିଟା ବେଳ କୁ ଖାଇବେ ତ?
ଆପଣ ଗରମ ଗରମ ଖାଉଛନ୍ତି ନା କଣ?
କଣ କୋଉଠୁ ଅଛ ଟିକେ ଏଠି କଥାଟା ଶୁଭୁନି ।
ଯାଉଛି ଯାଉଛି । ମୁଁ କହିଲି ତମେ ଗରମ ଗ ଗରମ ଗରମ ଖାଉଛ ନା କଣ ତମର ସମସ୍ତେ।
ଥଣ୍ଡା ହେଲେ ଆମ ଆଈ ଖାଇବେନି ଭାତକୁ ସେ କହିବେ ପୁରା ଉଷୁମ ଥିବ ତାତିଥିବ ପୁରା କଅଁଳ ଥିବ ଡାଲି ଫାଲି ସବୁ ସହ ପୁରା ତାତିଥିବ କୋଉଟା ଥଣ୍ଡା ନଥିବ
ଓହୋ ତାହାଲେ ତ ଯଦି ଜୋଉରା ଜୋଉରା
ସେଟା ଗରମ କରିକି ଦଉଛୁ ହଁ ଆମର ଯେ ଯେ ଯେତେ ଜଣ ଖାଇବେ ଯେତେଥର ସେତେଥର ଗରମ କରିକି ଦବ ଆଉ ରୋଷେଇବାସ ସଇଲାଣି ।
ରୋଷେଇ ସରିନି ପଖାଳ ତ ଖାଇବୁ ସେଥିପାଇଁ ମୁଁ ଖାଲି ପୋଟଳ ଆଳୁ ଭାଜି ଦଉଛି ସାରୁ ଆଳୁ ସିଝା ଅଛି ସବୁ ଟମାଟର ବାଇଗଣ ହେରିକା ପୋଡି ପୋଡା ଦେବି। ସଖାଳୁ ବରା ତରକାରୀ ଖାଇ ଦେଇଛୁ।
ହୁଁ।
ଏବ ପଖାଳ ଖାଇବୁ ତ ଭଜା ଟା ବସେଇଚି । ଖାଲି ଆଉ ।
ଆଜି ଆଇଁଷ ନାଇଁ ।
ଆମେ ଆଇଁଷ ଖାଉନୁ ଟୋଟାଲ କେବେ।
କଣ ପାଇଁ?
ନା ମୁଁ ଝିଅରୁ ଖାଉନି ଆଇଁଷ । ତାପରେ ଇଏ ବି ଆମର ଆଶ୍ରମ ଯାଆନ୍ତି । ସେ ବି ଖାଉ ନାହାଁନ୍ତି ଆଇଁଷ ।
ହଁ ହଁ ହଁ ତାହେଲେ ତମେ ଜମା ଖାଉନ ମାଛ । ଖାଅନ୍ତେ ଖାଇବେ ଆଉ ଓହୋ ତାହଲେ ତମର ଆଇଁଷ ନୁହଁ ।
ଯେ କୁଣିଆ ବନ୍ଦୁ ବାନ୍ଧବ ଆସି ତେବେବି ଖାଉନୁ ।
ଭଲ କରୁଛ ଆଇଁଷ ତ ନାଇଁ ବିଲ ସେମାନେ ଶୁଣି ଆ ବନ୍ଧୁ ବା ସେଗୁରା କଣ ପାଇଆ ଆମେ ହଁ ହଁ ।
କ ଅ କଣ ରସେଇ ଆଜି ।
ଆଜି ଭାତ ହେ ଭାତ ଚାଉଳ ଡାଲି କଲି ତାପରେ ମାଛ ହେଇଛି ସ ପୁଅ ଆମ ପୁଅ ଖାଇବ ବାପା ଖାଇବେ ଏ ଖାଇବେ- ସନ୍ତୁଳା ହେଇଛି ଆଉ ପୋଡା ପୋଡି ଗୁରେ କରାହେଇଛି ଆଉ ଚାଉଳ ପକଉଛି । ଅଛି ଆଉ ଆମ୍ୱ ହେଇକା ଅଛି ଖାଇବେ ଆଉ।
ଅ ଉ କେ- ତାକୁ ତୁ ମାରେନି-
ପାଗ ପୁରା ରଜ ପାଗ । ପୁ-ଉ-ରା ରଜପାଗ। ନା ଖ ସକାଳ ଟିକେ ଖରା ହେଇଥିଲା। ହଁ ଗରମ ଟିକେ ଅଛି।ପାଗ କୋହଲିଆ ଅଛି।ଏଇନା ତ ପୁରା-ଆ-ଆ-ଆ ଅଧଘଣ୍ଟା ନା ଘଣ୍ଟା କ ତଳେ ପୁରା ବାତ୍ୟା ଟାଇପ୍ ର ପବନ ହେଲା। ହଁ କିନ୍ତୁ କମି ଯାଇଛି। କିନ୍ତୁ ଟିକେ ଗରମ ଟା ଲାଗୁଛି। କିନ୍ତୁ ପୁରା ରଜପାଗ। କହରା ବିଲକୁଲ ନାହିଁ କୋହଳିଆ ଅଛ୍ କୋହଲିଆ ଅଛି ପାଗଟା। ଆଉ ତମ ପୁଅ ଦି ଜଣଆଙ୍କ
ମୁନା ଗୋଟେ ଯାଇଛି ଦେଖି ଯାଇଛି ଗୋଟେ ଶୋଇଛି।
ହଁ ଖାଇ ପିଇ ଖାଇନାହାନ୍ତି ତ ଶୋଇ ପଡିଲେଣି। ଆ ମୋବାଇଲ ଫୋବାଇଲ ଦେଖୁନାହାନ୍ତି ପିଲାମାନେ ହାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହଁ ହାଲ
ଆ କୁଆଡେ ପଳେଇଲ କି ମୁଁ ହାଲୋ ହାଲୋ ହଉଛି ହଁ-ଅ-ଅ ମୁଁ କହିଲି କୁଆଡେ ପଳେଇଲ ହଁ ମତେ ଶୁଭିଲା। ଆଗ ଏଇନା ପୁରା ହାଲୋ ହାଲୋ ହେଇ କି ରହିଲି ମୁଁ କହିଲି କୁଆ ହଁ ଶୁଭିଲା।
ନେ ନେଟ୍ରୋଵାଲା ବ ଜ ସୁବୁ ନଥିବ ବୋଧେ
ହଁ ହ ହେଇଥିବ
ମୁଁ କୁଆଡେ ଯାଇନିରେ ଏଠି ବସିଥିଲି କିନ୍ତୁ ନେଟୱର୍କ
ଓଁ ହଁ ଏବେ ତ ଆମ ଆଡେ କଣ ହେଇଛି କେଜାଣି ସ କାଲୁ-ଉ-ଉ ଚାହା ମୁଢ଼ୀ, ସେଉ ଆଉ ହଁ ବିସ୍କୁଟ ଦିଟା ପକେଇକି ଖିଆ ହେଇଛି। ଆଉ-ଉ-ଉ ଉ ସକାଳର କାଲି ରାତିର ବି ଶୁଭିଲାନି
ପଖାଳ ଖାଅନି?
ପଖାଳ ପଖାଳ ଠିକ୍ ବାରଟା ଗୋଟେ ବେଳକୁ। ଆମେ କଲେ ଵାର ଟା ଗୋଟେ ବେଳକୁ ସମସ୍ତେ ଖାଇ ଗରମ ନାଇଁ ଗରମ ହିଁ ଗରମ ରାତିକି ଯୋଉଦିନ ଇଚ୍ଛା ହବ ଭାତ ରଖିଥିବୁ ଖାଇବ ନହେଲେ ରୁଟି ଖିଆ ହବ ନହଲେଁ ଭାତ ଗରମ ଯାକ ଥଣ୍ଡା ଫଣ୍ଡା ହେଲା ନହେଲେ ଥରେ ଖିଆ ହଉଛି ଯାଇକି ରାତି ସେତିକି ଖିଆ ଉଁ ଦିଥର ଖିଆ ଖିଇ ନାହିଁ। ଦିନ ନାଇଁ ଦିନ ବେଳେ ଦିଥର ଭାତ ଖିଆ ହଉନି।
ହ୍ୟାଲୋ ଆଇଁଷ ଖାଉଛ?
ହଁ ଆମର ଆଇଁଷ। ଆମେ ଆଇଁଷ ଖାଉଛୁ ସମସ୍ତେ। ଆମେ ଆଇଁଷ ଖାଉଛୁ ସମସ୍ତେ ଆଇଁଷ ଖାଉଛୁ ବାର ଅନୁସାରେ ଆମେ ସମସ୍ତେ ଖାଉଛନ୍ତି।
ସଖାଳେ ଯୋଉ ଆଇଁଷ ଖାଇଲା ବେଳେ ପୋଟଳ ଖାଅ ନା ଗରମ
ପଖାଳ ହଉ ଗରମ ହଉ ଚଳିବ ଦିଟାଙ୍କ ଯାହା ହେଲେ ଚଳିବ କିନ୍ତୁ ବାର ଅନୁସାରେ ଟିକେ ଆଇଁଷ ବି ଦରକାରେ। ଆଉ ରଜକୁ ଅ ଗାଁକୁ ଯିବ ତମ ପିଇସି ଆସିଲେ?
ଆଜି ଆସୁଛନ୍ତି।
ଆଜି ଆସୁଛନ୍ତି? ହଁ ଧରିକି ଆସୁଛନ୍ତି ସିଏ ବି ଆଇଁଷ ଖାଉଛନ୍ତି ନା ଖାଉନାହାନ୍ତି?
ସେ ଆଇଁଷ ଖାଉନାହାନ୍ତି ଦାନ୍ତ ରେ ଯୋଉ କରିଛନ୍ତି ଯେ କରିଛନ୍ତି। ତାଙ୍କ ଗଳା ତାଙ୍କର ଆଇଁଷ ଛାଡି ଦେଇଛନ୍ତି।
ହଁ ଆଗରୁ ଖାଉଥିଲେ ଏବେ ହନୁମାନ ମନ୍ଦିର ପସୁନି ବୋଲି ଆଉ ଖାଉନାହାନ୍ତି। ହୁଁ ହୁଁ ଏ ଯୋଉ ଉଁ- ତୁମକୁ ପୋଡ ପିଠା ଆସିଛି?
ଆଉ କଣ ମୁଁ ଦୁଇ ଜାଗା ରେ ବନେଇଛି ତୁମେ?
ମତେ ଟିକେ ବତେଇଲ ରଜକୁ କରିବା କେମିତି?
ମତେ ପୋଡ଼ ପିଠା ଟା ଆସିନି।
ଆସିନି?
ନା ଆଉ ସବୁ ଆସିଛି ପୋଡ଼ ପିଠା ଟା ଆସିନି।
ଓ। ନାଇଁ ମୁଁ ଜାଣିଛି କିନ୍ତୁ କେବେ କରିନି ତ ନିଜେ।
ହଉ କହୁ
ଆଉ
ମୁଁ କହିଲି ବଉ ଜାଣିଛନ୍ତି ନା ବଉ ଜାଣିନାହାନ୍ତି?
ଆମ୍ହ ସେ ଜାଣିଛନ୍ତି ନା ସେ ଭଲ କରନ୍ତି। କରନ୍ତି ଯେ ମୁଁ ଖାଲି ଦେଖିଛି କେବେ ନିଜେ କରିନି। ହ ସେ ମା କରିବାର ମୁଁ ଦେଖିଛି କେବେ ଗାଁକୁ ଯିବି ନା ମୁଁ ବୋଧ ଯିବି ଯିବି ଦି ଏଁ ଶନିବାର ଦିନ ନହେଲେ ଶୁକ୍ରବାର ଦିନ ଯିବି ମୋ ବୋଉ ଦେହ ଭଲ ନାହିଁ ଆଉ କାଲି ମେଡ଼ିକାଲ ଯାଇି- ହେଲା ଯିବି ତାକୁ ଟିକେ ଦେଖିବାକୁ ତ ଯିବି ଯିବି ରଜକୁ ବୁଲିବାକୁ ହବ ବୋଉଙ୍କୁ ଦେଖିବାକୁ ହବ, ତାପରେ ଟିକେ ସାନ ଭଉଣୀ ପାଖକୁ ଯିବି ସିଏ ଫୋନ କଲାଣି ବହୁତ ଦିନ ହେଲା ଯିବି ଯିବି ବାହାରୁଛି ଛୁଆର ବି ସ୍କୁଲ ଛୁଟି ଅଛି ଯେ କାନ୍ଦୁଛନ୍ତି ଯିବେ ବୁଲିବେ ବୋଲିକା ଯିବି ତା ପାଖକୁ ବି ଯିବି ଆଉ ହଉ। ଆ ସେଆ।
ନା ପାଖ ତ ହଉଛେ ରଜ ପାଗ ଦଉଛି ରଜ ଯମା ଖରା ପାଗ କରିବ।
ନାଇଁ ରଜ କୁ ଏଥରକ ବର୍ଷା ଅଛି ମୁଁ କାଲି ନ୍ୟୁଜ ଦେଖିଥିଲି ଟିଭିରେ।
ହଁ କି ଓ ହୋ। ହଁ ତାକି ହେଲେ ଭଲ ଲାଗାନ୍ତା ଟିକେ।
ଉଁ ରଜରେ ତ ଦେଖିବ ପ୍ରାୟ ଲୋକ ବୁଲାବୁଲି କରିପାରିବେନି।ବର୍ଷା ହେଲେ ଆଉ କୋଉଠେ ବୁଲିବେ? ବର୍ଷା ହଁ ବର୍ଷା ହବ ପୁରା ଆଉ ଦିଦିନି ରଜ ବଳକୁ। ପ୍ରତ ତିନି ଚାରି ଦିନ ଏଗାରଠୁ ବର୍ସ ହଁ। ଏଗାର ତାରିଖଠୁ ପୁରା ବର୍ଷ ଷା ହବ ଆଉ ଏଇ ଦିନଠୁ ପୁରା ପାଗ କୋହଲିଆ କରିକି ରଖିଲାଣି ମାନେ ବର୍ଷ ଏରା ନିହାତି ହବ। ହଉ। ଆଉ କଣ?
ଖା-ଖାଉ ଖାଇଲା ବେଳୁ ତମର ସବୁ ଦିଟା ନା।
ଆମ୍ ଦିଇଟା
ନା ନା ଏବେ ଶିଖିବିନି ମୁଁ ଶିଖି ଏଁ ଏ କେବେ କହିଲୁ? ଜୁଲାଇ ମାସରେ ଯିବି।
ଆ ପିଲାଙ୍କର ତ ହେତେଳୁ ସ୍କୁ ସ୍କୁଲ ଫିଟିଥିବ କିଁତି ଯିବ?
ସ୍କୁଲ ଫିର୍ ଯିବ ସେ ଦେଖିବା ତିନଚାରି ଦିନ ଛୁଟି ନେଇକି ଯିବୁ ଆଉ କଣ କରିବା । ଅଛି ସିଆଡେ ସିଆଡେ ପ୍ରୋଗ୍ରାମ୍ ତ ସିଆଡେ ଯିବୁ ଯିବୁ ବୁଲି ବୁଲାକି ଆଇବୁ ଆଉ।
ଉ ହୁଁ। ଆମେ ବି ରଜ କୁ ଗଲେ ବି ବୁଲାବୁଲି ପ୍ଲାନିଂ ଅଛି ଯେ। ଆଉ ହଉ ତମ ଘରକୁ କୁଣିଆ ଆସିଗଲେ।
ରଜ ପାଇଁ ବାର୍କେଟିଂ
ମାର୍କେଟ ଯିବା ଝିଅ ଡ୍ରେସ୍ ଆସିବ ଇଏ ଯାଇଛନ୍ତି କାଲି ଖେଳିବାକୁ କୋଉଁଠି ଯାଇଛନ୍ତି ଖେଳିବାକୁ କେନ୍ଦ୍ରାପଡ଼ା। ଆସୁସନ୍ତି? ଆଇଲେ ଉପର ଓଳି ହେଉ କିମ୍ବା ଆଜି ନହେ କାଲି କାଲି ଝିଅ ପାଇଁ ଯେମିତି ହେଲେ ଡ୍ରେସ୍ ଆସିବ ରଜଟା ତା ର ଆଇଲେ ମାର୍କେଟ ପୁଅ ଝିଅ ପାଇଁ ଡ୍ରେସ ମୋ ପାଇଁ ଗୋଟେ ଦେଖି ଆସ ଶାଢ଼ୀ ପଇସା ଦେଖିକି ତାଙ୍କ ହିସାବ ତାଙ୍କଠୁ ଆଣିକି ଦେଖିବା ଆଉ ଆଣିବା ଆଉ
ହାମରା ହମ ଦେ
ଟେସନାରି ଜିନିଷ ମୁଁ ରଖି ସାରିଲିଣି ଆମେ ରଖୁ ସାଇଳୁଣି ପୁରା ଚୁଡ଼ି ସେ ଅଳତା ଫଲତା ସବୁ ରଖା ସରିଲାଣି ଛି ଝି ମୋ ଝିଅର ତ ରଜଆଉ ନାଇଁ ନାଇଁ ଏଇ ଫେରିବାଲା ଆସିଥିଲା ଯେ ସବୁ ଜିନିଷ ପ୍ରାୟ ରଖିଦେଇଛୁ। ଗାଁ କୁ ସାଇକି ଆସିଥିଲା ତ ଆଉ ଯାହା ହଁ ଦେଖିବା ଆଉ ତା ଡ୍ରେସକୁ ମ୍ୟାଚ କରିକ ଯଦି ଚୁଡ଼ି ଫୁଡି ଆଣିବ ଛୁଆ ଲୋକ ଯିଦି କରିବ ତାହେଲେ ଆଣିବା। ହଁ ତମର କୁଣିଆ ଆଇଲେ କି? କେବେ ଯିବେ?
ସେ ଏଁ ଏଁ ଏ ଏଠି ରହିବେ ତାପରେ ଆମର କଁ ପିସି ହେଇକି ପିସି ଅଛନ୍ତି ଏକରେ ଅଁ ଚାରି ଜଣ ସେପଟରେ ଖାଲି ଜଣେ ବାହା ହେଇଥିଲେ ତାଙ୍କ ପାଇଁ ସହରମାନଙ୍କୁ ତୁ ଯଦି ନଯିବୁ? ଗଲା ପରେ ତାଙ୍କ ଆଡ଼ୁ ବୋଲି ତ ଆସିନଥିଲେ ଫୁଣି ଦେବେ ଛାଡ଼ି ଆଉ।
ଓହୋ ସେମାନେ ତାଙ୍କ ଘଠୁ ବୁଲାବୁଲି କରିକି ଆସିଲେ ତାଙ୍କେ ନେଇକି ଯିବ ଛାଡିବାକୁ।
ହଁ ଏକ୍ଚୁଲି ତାଙ୍କ ମନ କାଇଦେ ଷ୍ଟାଫ୍ ତାଙ୍କୁ ବି ତା ଭିତରେ ସେ କେବେ ଥରେ ବୁଲିବେ ତାଙ୍କ ଘର ପାଖ ହେଲା।ଛାଡି଼କି ଆସିବୁ ତାପରେ ଛାଡି଼କି ଆସିଲେ ରହିବେ ତାଙ୍କ ମନ ଯଦି ଆସିଲା ପରେ ମନ କରି ସାଇଲା ପରେ ଯାଇକି ଫୁଣି ତାକୁ ଆଣିବେ ଆଉ ତା ଯାଇକି ଛିଡ଼ିବେ ଆଉ।
ହଉ ରଖୁଚି।